ହାଲୋ।
ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣା ହଉଛି?
ହଁ ଶୁଭୁଛି।
ହୁଁ କଣ କରୁଥିଲେ?
ଏବେ ଖାଇକି ବସିଥିଲି।
ଆଚ୍ଛା ମାନେ ବ୍ରେକପାଷ୍ଟ ନା ମାନେ ଲଞ୍ଚ ବି କରିସାରିଲେଣି?
ଲଞ୍ଚ ବି କରିସାରିଲିଣି ନା ପୁଅକୁ ଖୋଇଲିି ତ ତ ସେ ଛାଡିଗଲା ମୁଁ ଖାଇଦେଲି ସେଥିରେ।
ଆଛା ଓ ହୋ ଆପଣଙ୍କ ପୁଅ କେତେ ବର୍ଷ କି?
ମୋ ପୁଅ କୁ ଆଠ ବର୍ଷ।
ଓ ହ ମାନେ ସ୍କୁଲ ଗଲେଣି?
ହଁ ସ୍କୁଲ ଗଲାଣି ଥ୍ରି କ୍ଲାସ ହେଇଗଲାଣି ତାର।
ଓହୋ ଏବେ ତ ମାନେ ସ୍କୁଲ ଖୋଲିଲାଣି ଖନା ଖୋଲିନି?
ହଁ। ହଁ ଆ ମୋର ବି ମାନେ କଲେଜ ଖୋଲିଗଲାଣି। ମାନେ ସେ ମାନେ ରଜ ପରେ ପ ହିଁ ସାଙ୍ଗେ ସାଙ୍ଗେ ଖୋଲି ଯାଇଥିଲା।
ସବୁ
ଆଜ୍ଞା ହଁ। ଆଉ ମାନେ ଘରେ ସମସ୍ତ ଭଲ ଅଛନ୍ତି?
ହ ସମସ୍ତେ ଭଲ ଅଛନ୍ତି। ହଉ। ହାଲୋ।